ହଉ କଣ କରୁଛ ଏଇନା
ଭାଇ ଶୁଭ ସକାଳ ।
ଶୁଭ ସକାଳ ଆଉ? ସେଇ ତ ଉଠିକି ବ୍ରସ ଫସ କରିକି ବିସ୍କୁଟ ଦିଟା ଖାଇକି ମୋବାଇଲ ଦେଖୁଥିଲି । ଆଉ ଅନ୍ଧାରିଆ କରି ରହିଛି ବର୍ଷା ଟା ପୁରା ଜୋରସୋର ହବ ପୁରା ଯେତେ ଜୋରେ ଅନ୍ଧାର କରୁଛି ।
ଆମ ଆଡେ ସକାଳୁ ନା ହେଇ ସାରିଲାଣି
ସକାଳ ଆମର ହେଇନି ଯିମି ପରା
ଆମର ହେଇସାର ହେଇସାରିଲାଣି ତାପରେ ବି ମାନେ ଗୋଟେ ଗୋଟେ ଝରି ଟାଇପ ର ବି ଦେଇଛି । ତାପରେ ଆମର ଯୋଉ ଉଡ଼ାନ୍ତି ଯୋଉ ପୋକ କଲେଇ ପୋକ ସେ ସବୁ ବି ଉଡିଲେଣି ମାନେ ଆହୁରି ବି ବର୍ଷା ହେବାର ସମ୍ଭାବନା ମତେ ଲାଗୁଛି ଆହୁରି ବହୁତ ଅଛି ।
ବର୍ଷା ଟା ହବ ବା ଏଇ ପୁରା ଆମ ଆଡେ ପୁରା ଅନ୍ଧାର କରିଦେଇଛି ପୁରା ଚାରିିକର ପୁରା
ଆଛା ହଉ ଆ । ସକାଳେ କିଛି ଖାଇନି ତାଙ୍କ ମନେ ଆଉ ମାନେ ତେ ଆମ ସବୁ ଆସ୍ତେ ଆସ୍ତେ ସରାହଉଛି । କରା ହଉଛି ଆଉ । ସକାଳୁ ଟିକେ ଯୋଗ ବ୍ୟାୟାମ କରାଯାଉଛି ଆଉ କଣ । ବଡି ସତେଜ ରହିବା ପାଇଁ ଦେହ ଉୁଁ ହୁଁ
ଆଉ ସକାଳୁ ଉଠି ସକାଳୁ ଉଠିକି
ହଁ ଟିକେ ବ୍ୟାୟାମ ଆଉ ଯୋଗ କରା ହଉଛି ଆଉ ।
ହଁ । ଆଉ ତମ ଆଡେ ଦଶହରା କଣ କେମିତି ହୁଏ ଦଶହରା କେମିତି ତମ ଆଡେ ହୁଏ?
ଦଶହରା ଆମ ଦଶରା ଆମ ଆଡ଼େ ମାନେ ମାନେ ସେଟା ହି ବହୁତ ମାନେ ଭଲ ଭାବରେ ହୁଏ ଦଶହରା । ଦଶହରା କଣ କେମିତି ସେଲିବ୍ରେସନ କରନ୍ତି ଆମ ଗାଁ ରେ ହୁଏନି । ଆମ ଗାଁରୁ ସାତ ଆଠ କିଲୋମିଟର ଦୂରରେ
ହଁ।
ହ ସେଠି ଆମ ଅଛି ଆମ ଗାଁ ମାନେ ସେ ଗାଁରେ ବହୁତ ଧୁମଧାମରେ ହୁଏ। ପୂଜା ମାନେ ପାଖାପାଖି କେତେ ପନ୍ଦରଟା ରୁ କୋଡିଏ ଟା ମେଢ ମାନେ ମସ୍ତି ତିଆରି ହୁଏ। ମା ଦୁର୍ଗାଙ୍କର ମା ଦୁର୍ଗାଙ୍କୁ କୋଡିଏ ଟା ମୂର୍ତ୍ତି ତିଆରି ସେଠି ଆମର ମାନେ ସବୁ ତ ଅ ପୂଜା ପାଠ ଆରାମ ସବୁ ସେ ଗାଁ ରେ ହୁଏ ତାପରେ ତ ସ୍କୁଲରେ କଣ ଦଶହରା ଦଶ ଦିନକୁ ପାଳନ କରାଯାଏ ନା କଣ?
ଆମର ଏଠି ସେମିତି ଦଶରାକୁ ସେ ରାବଣ ପୋଡ଼ି ଆଉ ଛୋଟ ଛୁଆ ଏମିତି ପ୍ରୋଗ୍ରାମ ଟିକେ କରନ୍ତି ନାଚ ଗୀତ। ହଁ ହୁଁ ଭୋଗ ଫୋଗ ହୁଏ ଘରେ ସବୁ ଯିଏ କୁଣିଆ ବନ୍ଧୁବାନ୍ଧବ ଆସନ୍ତି ପିଠାପଣା ହୁଏ ଘର ଲିପା ପ ଆଛା ହେଇକି ଦଶରା ବେଳକୁ ଉଁ ରୁହେ ସମସ୍ତେ ନୂଆ ପେଣ୍ଟ
ସ୍କୁଲରେ ଗୋଟେ ଦଶହରା ଛୁ ସ୍କୁଲରେ ଗୋଟେ ଦଶହରା ଛୁଟି ମିଳିଲି ବହୁତ ମାନେ ମୁଁ ଖୁସି ଲାଗେ ଯା ହଉ ସ୍କୁଲ ଦିଆଯାଏ ଦଶ ଦିନ ଦିଆଯାଏନା।
ଦଶହରା ଗୋଟେ କହିବେ ବଡ ମାନେ ଗୋଟେ ବଡ ଅ ଇଏ ପର୍ବ ପୁରା ଦଶହରା କହିଲା ବେଳକୁ ପୁରା।
ହୁଁ ମା ଦୁର୍ଗାଙ୍କୁ ପୁରା ମାନେ ବହୁତ ଆଡମ୍ବରେ ସେଠି ସେ ପୂଜାଟି ଆମ କରାଯାଏ। ମାନେ ତାର ମାଟି ହୁଁ ମାଟି ଉଠାଣଠୁ ଆରମ୍ଭ କରି ସବୁ କାର୍ଯ୍ୟକ୍ରମ। ତାଙ୍କର ମାନେ ବହୁତ ବିଧି ନିୟମରେ ହେଇଥାଏ।
ହଁ ସେଇ ବା ଘରେ ସବୁ ଘରେ ସବୁ ସଫାସଫି କରି ଘର ଦ୍ୱାରା ଧୁଆଧୋଇ ଆଉ ଘରେ ସେମିତି ଭୋଗ ଭୋଗ ଏମତି କରାଯାଏ।
ହୁଁ ଆମ ଏଟି ତ ଦସରା। ଦଶହରା ଆମର ଏଠି ଦୁଇ ଦିନ ହୁଏ ମାନେ କଣ କହିଲେ ଗୋଟେ ମାନେ ଦଶରା ତ ଦଶ ଦିନ ପୂଜା ହେଇଗଲା ତାପରେ ତାପ ଆମ ଯୋଉ ଭସାଣି କାର୍ଯ୍ୟକ୍ରମ ଫାଷ୍ଟ ମାନେ ଯୋଉ ଦିନ ଭସାଣି ସେଦିନ ଆମ ଏଠି କଣ ବଳଦ ଯାତ୍ରା ଗୋଟେ ହୁଏ ଆମର ଏଠି ଏପଟେ ପ୍ରସିଦ୍ଧ ବଳଦ ଯାତ୍ରା। ବଳଯାତ୍ରା କଣ ମାନେ ମୂର୍ତ୍ତି ଭିଡାଭୁଡି ଷ୍ଟାର୍ଟ ହେଇନଥିବ। ଉଁ ମାନେ ମୂର୍ତ୍ତି କାର୍ଯ୍ୟକ୍ରମ ଷ୍ଟାର୍ଟ ମାନେ ଆରମ୍ଭ ହେଇ ନଥିବ। କିନ୍ତୁ ଆମର ବଳଦ ଯାତ୍ରା ଟା ଆଗ ମାନେ ଆରମ୍ଭ ହୁଏ ଆରମ୍ଭ ହୁଏ ମାନେ ଆ କହିଲେ ସେ ବଳଦ ମାନଙ୍କୁ ସବୁ ମାନେ ବାଦ୍ୟ ସବୁ ବାଦ୍ୟ ଯୋଉ ବାଜା ବାଲା ଆସିକି ମାନେ ତାଙ୍କୁ ମାନେ ମାସ ଆଗରୁ ମାନେ ସବୁ ମାନଙ୍କ ତାଙ୍କୁ ପ୍ରସ୍ତୁତି କରାଯାଏ ନହେଲେ ନାଇ
କୋଉଠୁ ସେ ବଳଦ କୋଉଠୁ ମାନେ ସେ ଗାଁର ବଳ ତ ନା କୋଉଠୁ ଆସେ ସେ ଜ ବଳଦ
କିଛିଟା ବି ଆଣନ୍ତି ମାନେ ଯେମିତି ବଳଦ ଟା ଗୋଟେ ଦେଖିଲା ଭଳିଆ ମାନେ ହେଇଥିବ।
ଓ ହ
ହୁଁ ମାନେ ତାଙ୍କର ସିଂହ ଗୁରା ବହୁତ ହଁ ବାସ ବାସ୍ ଟିକେ ହରିୟାଣା ଟାଇପ ର ଯୋଉ ବଳଦ ଆମର ମିଳେ ଉଁ ସେଇ ଭଳିଆ ବଳଦ। ତାଙ୍କୁ ମାନେ କଣ ତାଙ୍କର ନିଜ ହିଁ ଥାଏ ମାନେ ଗୁରେ ଗୋ ମାନେ ଗୁରେ ଗୁରେ ସାଇକୁ ଯାଏ ସେଟା ସାଇରେ ହୁଏନା ଆମ ମା ଦୁର୍ଗାଙ୍କ ପୂଜା ଟା। ମାନେ ଗୁରେ ସାଇ ବି ମାନେ ଗୁରେ ମାନେ ଚା ଭ ଆଣିଲେ ତାଙ୍କୁ ମାନେ ପଡିଯିବ ତିରିଶ ଚାଳିଶ ହଜାର ସିଏ ବି ମାନେ ତିରିଶ ଚାଳିଶ ହଜାର ମିଶେଇକି ଆହୁରି ସତୁରି ହଜାର ମାନେ କିଣିକି ଆଣନ୍ତିରି ବଳଦ ଗୋଟାକ ଟୋଟାଲ। ମାନେ ଗୋଟେ ସାହିରେ ରହିବେ କାଇ ସାହି ରେ ବି ବହୁତ ମାନେ ପଇସା ଦିଅନ୍ତି। ବହୁତ ଚାନ୍ଦା ଆଦାୟ ହୁଏ ସେଥିପାଇଁ ମାନେ ସାହିରେ ବି ବଳଦ ପୁରା ମାନେ କିଣିକି ଆଣନ୍ତି ଯେ ଏଇଟା ଆମେ ସବୁ ବର୍ଷ ମାନେ ବୁଲେଇବୁ, ଇଏ ମାଆଙ୍କ କତିରେ ରହିବ ଏ ବଳଦ ସେଟା ତାପ
ମାନେ ବଳଦ ଯୋଉ ଯାତ୍ରା ହୁଏ ମାନେ କାହାକୁ ମ ମା ମର ମାରିବା ଯେମିତି କି କଣ ସେମିତି କିଛି
ସେଥିପାଇଁ ବା ସେଥିପାଇଁ ଆମର ହଁ ବାସ୍ ସେଥିପାଇଁ ଆମର ମାସେ ଆଗରୁ ତାକୁ ଗୋଟେ ପ୍ରିପାରେସନ କରାଯାଏ ମାନେ ବାଦ୍ୟ ଯନ୍ତ୍ର କା ତାଙ୍କ ଆଗେରେ ମାନେ ମାସେ ଆଗରୁ ବାଜା ବାଜିକି ତା ଆଗେରେ ତାଙ୍କୁ ମାନେ ତାଙ୍କ କାନକୁ ଯୋଉ ବଧିର କରାଯାଏ। ମାନେ ସେମାନେ ଏମତି ଶୁଣିଲେ ଆଉ ମାନେ ଏମତି ଉଡୁରେଇବେନି।
ହୁଁ ହୁଁ। ମାନେ ସେଇ ଯାହା ମାନେ ଯାହା ଘରେ ଥିବ ତାଙ୍କ ଘର ପାଖରେ ସେମିତି ବାଜା ଫାଜା ବାଜି
ନାଇ ନାଇଁ ପୁରା ଯେମତି ମାନେ ଯେମତି ମାନେ ଆମର ମାନେ ଭସାଣିରେ ଯେମତି ମାନେ ଯୋଉ ସାହି ଦେଇକି ଯେମତି ବୁଲିବେ ସେମତି ଆମର ସନ୍ଧ୍ୟା ସାତଟାରେ ସେ ମାନେ ସନ୍ଧ୍ୟା ସାତଟା ପାଞ୍ଚଟା ବେଳକୁ ଷ୍ଟାର୍ଟ ହବ। ମାନେ ସେଠି ଠାକୁର ଙ୍କ ତା ଦଶହରା ଠାକୁରଙ୍କୁ ପୂଜା କରିକି, ତାଙ୍କୁ ମାନେ ବାହାର କରାହବ ଆଉ। ମାନେ ସାଜସଜ୍ଜା ନୁହଁ ଖାଲି ନର୍ମାଲ କରିକି ଆଉ ବାଦ୍ୟ, ବାସ୍ ବାସ୍ ପ୍ରସ୍ତୁତି କରାହଉଛି ନା ତାଙ୍କୁ। ବାସ ସେମତି ପ୍ରସ୍ତୁତି କରାହଉଛି ତାଙ୍କୁ ମାନେ ତାଙ୍କର ସବୁ ବାଦ୍ୟ ଯନ୍ତ୍ର ଆସିଥିବ ଦି ତିନିଟା ମାନେ ତବଲା ଆଉ ଇଏ ଢୋଲ ସବୁ ଆସିଥିବ ହଁ। ତାଙ୍କ ଆଗରେ ଆଉ ଆମର ବ୍ୟକ୍ତି ମାନେ ବହୁତ ବୟସ୍କ ଲୋକ ବି ଦିଜଣ ଥିବେ ତାଙ୍କୁ ମାନେ ସେ ବଳଦକୁ ମାନେ ଇଏ କରିବା ପାଇଁ।
ହଁ।
ତାଙ୍କୁ ଆଣିବା ପାଇଁ। ଯେତେହେଲେ ବି ମାନେ ଉଡୁରା ଉଡୁରି କହିବ। କାରଣ ଫାଷ୍ଟ ଟାଇମ ଗୋଟେ ମାନେ ମାନେ ବାଦ୍ୟ ଯନ୍ତ୍ର ଶୁଣିଲେ ହିଁ ମାନେ ବଳଦ ହେଇକା ଉଡୁରା ଉଡୁରି କରନ୍ତି।
ହୁଁ ହବ।
ହୁଁ। ତାପରେ ତାଙ୍କୁ ମାନେ ବୁଲା ହୁଏ, ତାଙ୍କୁ ମାନେ ପ୍ରସ୍ତୁତି ପୁରା ମାସେ ଆଗରୁ କରାଯାଏ। ତାପରେ ତାଙ୍କୁ ଖାଇବା ପିଇବା ବି ବହୁତ ମାନେ ଯତ୍ନ ନିଆ ହୁଏ। ତାଙ୍କୁ ମାନେ କିଛି ବି ଏଇ ନିଶା ନିଶା ଦ୍ରବ୍ୟ ଟିକେ ଖାଇବାକୁ ଦିଆଯାଏ ମାନେ ଯେମତିକି ହାଣ୍ଡିଆ ଆମରମ
ଓହୋ। ଆଉ ସେଟା ତ ଖାଇନେବେ ବେଶୀ ମାନେ ଏପଟ ସେପଟ ହେବେ।
ନା ନା ସେଟା ହେଲେ ମାନେ କଣ ତାଙ୍କ ଟିକେ ୱିକ ଟାଇପର ଲାଗେ। ତାଙ୍କୁ ମାନେ ଘାସ ପୁରା ମାନେ ହାଣ୍ଡିଆଟା କଣ ପିଇଲେ କି ଗୋଟେ ମାନେ ଟି ଟିକେ ମାନେ ତାଙ୍କ କଣ ବ ମାଇଣ୍ଡ ଟା ଟିକେ ଏତେ ସ୍ଥିର ହେଇଯାଏ। ମାନେ ଯୋଉ ବିବ୍ରତ ହୁଅନ୍ତି ମାନେ ବାଜା ଶୁଣିକି, କି ଏତେ ଲୋକ ଦେଖିକି ସେଟା ମାନେ ସେ କଣ୍ଟ୍ରୋଲ ମାନେ ତା ମାଇଣ୍ଡ ଟା ନିୟନ୍ତ୍ରଣ ହେଇଯାଏ, ସେଇଥି ଯୋଉ ମାନେ ଇଏ ତାଙ୍କ ମାନେ ତାଙ୍କ ଗୋଡ ହାତ ମାନେ ବୁଲିକି ଆସିବା ଭିତରେ ତାଙ୍କୁ ବୟସ୍କ ଲୋକମାନେ ତାଙ୍କୁ ଗୋଡ଼ ହାତ ପୁରା ଘଷି ଦେଇକି, ତାକୁ ମାନେ ପୁରା ବହୁ ଯତ୍ନ ନିଆ ହୁଏ ସେ ମାସଟା ମାନେ ବଳ ମାନେ ଘାସ ଘାସ ପାଇଁ ଯେମ୍ ଏବେ ମାନେ ବୟସ୍କ ଲୋକମାନଙ୍କ ପାଇଁ ତାଙ୍କ ପାଇଁ ଘାସ ପୁରା ମାନେ ଛନଛନିଆ ଘାସ ଆସିବ ତାଙ୍କ ପାଇଁ
ହୁଁ। ମାନେ ଆଗୁରୁ ତାହେନେ ଗୋଟେ ମାସ ଆଗରୁ କି ପନ୍ଦର ଦିନ ଆଗୁରୁ ତାଙ୍କୁ ପୁରା
ହଁ ତାଙ୍କୁ ଉପ କରାଯିବ ତାପରେ ଫୁଣ ମାନେ ଯୋଉଦିନ ଆମ ଦଶହରା ଭସାଣି ତା ପୂର୍ବ ଦିନ ମାନେ ଦଶହରା ଯୋଉ ଦିନ, ସେଇଦିନ ସନ୍ଧ୍ୟାବେଳୁ ପୁରା ବଳଦ ମାନଙ୍କର ମାନେ ତାଙ୍କ ବେଶ ପୋଷାକ ତାଙ୍କୁ ପି ପିଠି ଉପରେ ଚାନ୍ଦୁଆ, ତାଙ୍କ ଶିଂଘରେ ମାନେ ଥିବ ମୟୂର ପୁଚ୍ଛ ସବୁ ଆଉ ମା ମାନେ କୋଉ ସାହିର ବଳଦ ତାଙ୍କ ସିଂହ ମଝିରେ ତାଙ୍କର ଥାଏ ତାଙ୍କର ପରିଚୟ ତାଙ୍କ ପରିଚୟ ଥାଏ ଏଟା ଏଇ ସାହି ର ମେଢ ଏଇସାଇ ଛକ ଏଇଟା ଦେଉସ ସେଇ ଛକ ଏଇଟା ନୂଆ ହଟ ସେମିତି ଏମିତି ସବୁ ରହିଥାଏ। ମାନେ ବହୁତ ସାରା ଲୋକ ବି ମାନେ ବଳଦକୁ ମାନେ ଦେଖିବା ପାଇଁ ବି ବହୁତ ଆଡୁ ଲୋକ ଆସନ୍ତି ଏତେ ସୁନ୍ଦର ଭାବେ ସଜା ହେଇଥିବ ଆମ ବଳଦଉ ମାନେ ବଳଯାତ୍ରା ମାନେ ଏମତି ସୁନ୍ଦର ତାଙ୍କ ପାଦ ରେ ଘୁଙ୍ଗୁର ଥିବ ଆଉ ତାଙ୍କୁ ମାନେ ବହୁତ ଲୋକ ବି ଇଏ କରନ୍ତି ତାଙ୍କ ମାନେ ଖାଇବା ପିଇବା ବି ବହୁତ ଭଲ ଭାବରେ କରାଯାଏ ସେଦିନ ହୁଏ ପ୍ଲସ ଆମ ଭସା ଣୀ ଦିନ ବି ମାନେ ବଳଦଯାତ୍ରା ହୁଏ ଦୁଇ ଦିନ ବଳଯାତ୍ରା ପୁରା ଧୁମଧାମ ରେ ହୁଏ।
ହୁଁ ବର୍ଷାଣି ପୁରା ଭଲ ରକମ ଭଲ ଭାବରେ ହୁଏ ଆଉ।
ସାରା ହୁଏ ଏଠି କିଛି ମେ ରାତି ସାରା ପୁରା ସକାଳ ମାନେ ସନ୍ଧ୍ୟା ଛଅଟା ରାରୁ ବାହାରିିବ ଯେ ସକାଳ ବାରଟା ହେଇଯିବ ମାନେ ପୋଲିସ ମାନେ ପୋଲିସ ମାନଙ୍କର ସାହାଯ୍ୟ ବି କରାଯାଏ ମାନେ ପୋଲିସ ମାନେ ବି ବହୁତ ମାନେ ତାଙ୍କର ଯେତେ ସବୁ କର୍ମକାରୀ ମାନେ ଆସ
ହୁଁ।
ସେମାନେ ବି ଆସନ୍ତି ସବୁମାନୋନେ ଇଏ କରନ୍ତି ତାପରେ ଆମର ଏଇଟା କଣ ଆମର ଟିକେ ଏ ଏଚ ସାଇ ରେ ସେ ମାନେ ଯାତ୍ରା ଟା ହୁଏ ସବୁ ଆମର ଚାରି ଚକିଆ ଯେତ ସବୁ ଯାନ ସବୁ ସେବା ଟା ବନ୍ଦ କରାଯାଏ ସେ ଦିନ ହ ମାନେ ବସ୍ ଫସ୍ ସବ ବସ୍ ଯେତ ତ ସବୁ ଚାରି ବଜକି ଜା ସେ ଛଅ ଜକିଆ ଜା ହଉ ମାନେ ବନ୍ଦ କରାଯ ଯାଏକ ମାନେ ସେପଟେ ଯାତ୍ରା ହଉଥିବ ନା? ଆଉ ତ ଯାଇ ହବନି ସେଦିନ ଆମ ଭୁବନେଶ୍ୱର କଟକ ଏପଟୁ ଆମର ତ ମାନେ କଣ କଲ ଯିବା ଟିକେ ବନ୍ଦ ହେଇଥାଏ। ଏମିତି ହେଇକି ଦଶ ବହୁତ ଦୁମଧାମ ସେ ତାପରେ ରାବଣ ପୋଡି ବି ହେଇଥାଏ ରାବଣ ପୋଡିଆ ମାନେ ଯୋଉ ଥାନ୍ତି ମୁଖ୍ୟ ମାନେ ଅତିଥି ମାନେ ସେମାନେ ଆସନ୍ତି ତାପରେ କିଛିଟା ବି ମାନେ ରାମ ରାମଚନ୍ଦ୍ର ରାମଚନ୍ଦ୍ର କେମିତି ମାନେ ରାବଣଙ୍କୁ ବଧ କରିଥିଲେ ବା ସେମିତି କଣ କିଛି ବି
ତମର ଟିକେ ଭଲ ହୁଏ ଆମର ଆମର ତ ସେମିତି ନର୍ମାଲିରେ ସେଇ ଠାକୁର ପପ ପୂଜା ହୂଜା ଖାଇବା ପାଇଁ ସେଠି ଠାକୁରଙ୍କ ପାଖ ଦିଆଯାଏ। ତା ଇଏ ଛୁଆଙ୍କ ନାଚ ଗୀତ ହୁଏ ତାପରେ ଭସାଣି ହୁଏ।
ମାନେ ଆମ ଏପଟେ ଏରିଆରେ ହୁଁ ଆମ ଏପଟେ ଏରିଆ କଣ ଗୋଟେ ପର୍ବ ହ ମାନେ ମାସେ ଆଗରୁ ତାର ପ୍ରସ୍ତୁତି ଚାଲିଯାଏ। ଲୋକମାନୋନେ ଯେମିତି ମାନେ ଗୋଟେ ବି କିଛି ମାନେ ଭାବିବେନି ଯେ ମାନେ ଏଇଥିଆରେ କମି ରହିଗଲା ତାପରେ ଏଇ ଯୋଉ ଦୁର୍ଗା ମାଙ୍କର ଯୋଉ ମୂର୍ତ୍ତି ମାନେ ଏମିତି ସାଜ ସଜାରେ ହେଇଥାଏ ଏମିତି ତାଙ୍କୁ ମାନେ ଆମର ଏପଟେ କଲର ଦିଆ ହୁଏନି। ଆମ ରଙ୍ଗ ମାନେ ରଙ୍ଗରେ ଆମେ ମାଆଙ୍କୁ ସଜାନ୍ତୁନି ଆମର କଣ ପୁରା ପାଟ ଶାଢୀ ଆସେ ପୁରା ମାନେ ଯେ କ କ କ ଯୋଉ ମିସ୍ତ୍ରୀ ଆମ ମୂର୍ତ୍ତି ଯ ମିସ୍ତ୍ରୀ ରହିଲେ ସେମାନେ ତାଙ୍କ ମମର ପୁରା କାରୁକାର୍ଯ୍ୟ କରି ପୁର ମାଆଙ୍କୁ ପୁରା ଶାଢୀ ପୁରା ପିଧା ହୁଏ। ପୁରା ତାଙ୍କୁ ତାଙ୍କ ପଛପଟ ପୁରା ଚାନ୍ଦିର ହାର ପୁରା ଲଗାଯା ତମ ପଛପଟେ ଆଉ ପୂଜା ତ ବହୁତ ଧୁମଧାମରେ ହୁଏ।
ନା ବଳ ଯାତ୍ରା ଶୁଣିଛି ଭଲ ହୁଏ ସେଠି ଦେଖିନହିଁ ଯିବା ଗୋଟେ ବର୍ଷ ଦେଖିକି ଆସିବା ହଁ। ଘରେ ସବୁ ଯିବା
ହୁଁ କଣ ଏପଟ କହୁଛ ଆମର ମାନେ ଯାହା ହୁଏ ମାସେ ଆଗରୁ ବହୁତ ପ୍ରସ୍ତୁତି କରାଯାଏ। ମାନେ ଯେମିତି ବାହାରୁ ଲୋକ ଆସିବେ ନା ଏମିତି ପ୍ରସ୍ତୁତି କରାଯାଏ ଯେମିତି କି ମାନେ ଆମେ ବି ମାନେ ଯୋଉ ଗୋଟେ ପୂଜା ହଉଛି ଆମେ ବି ମାନେ ଦେଖିଲେ ବି ମାନେ ଭାବିବା କି ହଁ ମ ଏତେ ତ ଆମେ ତ ସବୁ ବର୍ଷ ଏଇ ପୂଜା ଦେଖୁଛୁ କିଛି ନାହିଁ। ଯେତେ ବର୍ଷ ଦେଖିବ, ସେତେ ସବୁବେଳେ
ହୁଁ।
ଏଇଭଳିଆ ଆମର ଏଠି ପୂଜା ଏମିତି ହୁଏ ।ତାପରେ ଆଉ କଣ ରାବଣ ପୋଡିଟା ବି ଆମର ଆମ ଯୋଉ ରାବଣ ପୋଡି ବି ହୁଏ ରାବଣ ପୋଡି ଆମ ପାଖାପାଖି କେତେ ତାଙ୍କର ସେଇ ତିରିଶ ଫୁଟ ର ମାନେ ରାବଣ ହେଇଥାନ୍ତି ସେ । ମାନେ ତାକୁ ବି ମାନେ ତାଙ୍କୁ ବି କରିବା ପାଇଁ ତାଙ୍କ ଗୋଟେ ଆମର ବୈଠକ ହୁଏ। ମାନେ ଏଇଟା ବର୍ଷା ହୁଏ ବି ଟିକେ ମାନେ ଯୋଉ ଅକ୍ଟୋବର ମାସରେ ଅକ୍ଟୋବର ନଭେମ୍ବର ରେ ଟିକେ ଦେଖିବେ ମାନେ ବି ମାନେ କଣ ବା ବାତ୍ୟା ମହାବାତ୍ୟା ଯେତେ ସବୁ ବାତ୍ୟା ହୁଏ ଅକ୍ଟୋବର ନଭେମ୍ବର ରେ।
ହଁ ହଁ।
କେବେ ହୁଏ ବି ଟିକେ ମାନେ ହୁଏ ରାବଣ ଅଧା ପୋଡେ ଅଧା ପୋଡେନି ଏମିତି ହୁଏ।
ହୁଁ ହଉ। ଆଉ ହୁଁ
ଆଉ କଣ କୁହ ଆସିବେ କେବେ ଦଶହରା ଦେଖି?
ହଁ ଦଶହରା ହଁ ଯିବା ଗୋଟେ ବର୍ଷ ମୁଁ ଶୁଣିଛି ସେ ଜିନିଷ ଯିବା। ଆମ ଆଡେ ତ ସବୁ ବର୍ଷ ଦେଖୁଛି ତମ ଆଡେ ଯାଇକି ଗୋଟେ ବର୍ଷ ଦେଖିକି ଆସିବା।
ହଁ ନିହାତି ଆସିବେ ବହୁତ ବହୁତ ଭଲ ଗଣେଶ ପୂଜା ଆମ ଦଶହରା।